ଓ
ହ୍ୟାଲୋ
କର
ଏଇ ଏଇ ଟିକେ ବସିଛି ଆଉ ତୁ କଣ କରୁଛୁ
ମୁଁ ବି ଏଇଠି ବୁଲୁଛି ଟିକେ ଆଉ ପବନ ଖାଉଛି ଆଉ
ତୋ ଦେହ ଫା ସବୁ ଭଲ ଅଛି
ହଁ ମୋ ଦେହ ପା ଭଲ ଅଛି ଆଉ ତୋ ଦେହ
ହଁ ମଡିଶୁ ଭଲ ଅଛି ଆଉ କଣ ଖାଇଛୁ
ମୁ ପଖାଳ ଖାଇଥିଲି ଆଉ ଊ ମୋ କଥା ଭଲ ସୁବୁଚି ତ?
ହଁ ଶୁଭୁଚି ଏମତି ଟିକେ ଇଏ ମାନେ ଭଲ ଯା କୋଉଠି ବସିଚୁ କି?
ହଁ ଏଇଠିି ବସିଚି ଆଉ।
ହଁ ତୋ କଥା ମତେ ଭଲ ରେ ସୁବୁଚି କହ
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ତେ ଭଲ ଅଛନ୍ତି ତମ ଘରେ ସବୁ କେମିତି ଅଛନ୍ତି?
ହଁ ଆମର ସମସ୍ତେ ଭଲ ଅଛନ୍ତି ମୁଁ ବି ବହୁତ ଭଲ ଅଛି ନାଆଉ କଣ ଆଉ ଆଜିକାଲି କଣ ସବୁ କରୁଛୁ କଣ ନାହିଁ ବହୁତ ବହୁତ ବ୍ୟସ୍ତ ରହି ଯାଉଛୁ କାହିଁ ଆଉ କଲ ମତେ କରୁନୁ କଣ?
ତ ଏବେ ତ କଣ ସେଇ ଘରେରେ ମାନେ ଘରେ ରହୁଛି ତ ଘରେ ସବୁ କାମଦନ୍ଦା ଅଛି ନା ତ ସେଥିପାଇଁ ସବୁ କରୁଛି ତ ଉଁ ତୁ କଣ କରୁଛୁ ତୁ ପ୍ରଥମେ କହ କି ତୁ ତମ ଘରେ କଣ କରୁଛୁ ମାନେ କଣ ପାଠ ପଢା ତୋର କିଣତି ହଉଛି ତ କଣ ମାନେ ତୋର ହଉଛି ତୁ ଫେର ପ୍ରଥମେ କହ ତାପରେ ମୁଁ କହିବି ଆଉ।
ମୁଁ ତ ସେମିତି ପ୍ରତିଦିନ ସକାଳୁ ଜଲଦି ଟିକେ ଉଠି ପଡେ ଉ ଜଲଦି ମା ଉଠି ସାରିକି ଟିକେ ବ୍ୟାୟାମ କରେ ଯୋଗ କରେ ବ୍ୟାୟାମ ଯୋଗ କ-କରିବା ଦ୍ଵାରା ଆମ ଦେହ ସୁସ୍ଥ ରହିଥାଏ। ତାପରେ ବ୍ୟାୟାମ ଯୋଗ ସୁ ସାରିବା ପରେ ମୋ ନିତ୍ୟ କର୍ମ ମୁଁ ସାରିଦିଏ ନିତ୍ୟ କର୍ମ ସାରି ସାରିବା ପରେ କିଛି କଣ କିଛି ଗୋଟେ ଖାଇଦିଏ ଯାହା ଯୋଉଦିନ ଯାହା ହେଇଥିବ କେ-କେବେ ଉପମା କେବେ ଏ ସିମେଇ ଏମିତି ସବୁ ଖାଇଦିଏ ଯେତେବେଳେ ଯାହା ହେଇଥିବ ଖାଇସାରିବା ପରେ ଆଁ ତାପରେ ବସିକି ଟିକେ ପାଠ ପଢେ ପାଠ ପଢି ସାରା ପରେ ଏ ତାପରେ ମାଙ୍କୁ ଟିକେ ସାହାଯ୍ୟ କରିିଦି ମାନେ କରିଦିଏ ଯେମିତି କିି ରୋଷେଇ ପାଇଁ ପାଣି ଫାଣି ଆଣିବା ଆଉ ଟିକେ ଘର ଝାଡୁ କରିଦବା। ଉଁ ଆଉ ଯଦି ବିଶି ମା ଯଦି କିଛି କାମ କହିଲେ ତ ତାଙ୍କୁ ଟିକେ କାମରେ ସାହାଯ୍ୟ କରିଦିଏ ଏସବୁ କାମ ସରି ସାରିବା ପରେ ମୋର ଯାଏ ଗାଧାଏ ଗାଧୋଇକି ଆସିକି ମୁଁ ପୁଣି ପଖାଳ ଖାଏ ପଖାଳ ଖାଇସାରିବା ପରେ ସେ ଏମିତି ମାଆଙ୍କୁ ପୁଣି ଆଉ ଟିକେ ରୋଷେଇ ରୋଷେଇ କାର୍ଯ୍ୟରେ ଟିକେ ମୁଁ ସାହାଯ୍ୟ ଖଦି ଯମତି ପରିବା କାଟିବା ଚାଉଳ ଧୋଇବା ଏଇସବୁ ଜିନିଷ ମା ଯାହାବି କହିଲେ ତାଙ୍କୁ ଟିକ କାମରେ ସାହାଯ୍ୟ କରିଦିଏ ତାପରେ ଏମତି ଏଁ ମାଙ୍କୁ ସାହାଯ୍ୟ କରିସାରିଲା ପରେ ପଖାଳ ଦିଟା ଖାଇଦିଏ। ପ ପଖାଳ ଖାଇସାରିଲା ପରେ ପୁଣି ମୋର ବସିକି ପାଠ ପଢ଼େ ଆଉ ଖଲାବେଳେ ଟିକେ କିଛି ସମୟ ପାଠ ପଢ଼େ ପାଠ ପଢ଼ି ସାରିଲା ପରେ ଉଁ ସେ ଗୋଟେ ଦୁଇଟା ଭିତରେ ପୁଣି ଆମର ଖାଦ୍ୟ ହେଇଯାଇଥିବ ପୁଣି ଆମେ ଗନେ ଗରମ ଭାତ ଖାଇବୁ ଗରମ ଭାତ ଖାଇସାରିଲା ପରେ ଟିକେ ଖଲାବେଳେ ମୁଁ ଟିକେ ଶୁଏ ଓ ତାପରେ ସେମିତି ଚାରିଟା ବେଳେ ଉଠେ ଉଠି ପଡ଼େ ଟିକେ ଚାରଟା ବେଳେ ଉଠି ସାରିବା ପରେ ଉଁ ଟିକେ ଘର ଝାଡ଼ୁ କରିଦିଏ ପାଣି ଆଣିକି ରଖିଦିଏ ଆଉ ଏମିତି ଲୁଗା ବଟା ତୋଳି ଭାଙ୍ଗି ରଖିଦିଏ ଏଇସବୁ ଜିନିଷ ତ ଆଉ ଏସବୁ କାମ ସାରିବା ପରେ ଏଇ ଚାରିଟା ପାଞ୍ଚଟା ବେଳକୁ ଆମ ଘର ପାଖରେ ଉଁ ଛି ଯୋଉ କେନାଲ ଅଛି କେନାଲ ଆଡେ ମୁଁ ଆଉ ଆମ ସାଇରୁ ଚାରି ପାଞ୍ଚଟା ଝିଅ ବୁଲିବାକୁ ଆସୁ ଟିକେ ଥଣ୍ଡା ଥଣ୍ଡା ପବନ ଖାଉ ବୁଲାବୁଲି କରିକି ସନ୍ଧ୍ୟା ବେଳକୁ ଆମେ ଯାଉ ତାପରେ ଉଁ ସନ୍ଧ୍ୟା ବେଳକୁ ଯାଇସାରିଲା ପରେ ପୁଣି ସେମିତି ଗୋଡ ହାତ ଧୋଇ ଧୁଆ ହେଇକି ଠାକୁରଙ୍କୁ ସନ୍ଧ୍ୟା ଦେଇ ସାରିବା ପରେ ସେ ବସିକି ପାଠ ପଢେ ନଲେ କେବେ କେବେ ଯଦି ମାଙ୍କୁ ମାନେ ରାତିରେ ତ ସେମିତି ପ୍ରାୟତଃ କେବେ ଯଦି ମା କହିବେ ଟିକେ ଟିକେ ସାହାଯ୍ୟ କରିଦିଏ ରୋଷେଇରେ ନହେଲେ ଅଧିକାଂଶ ସମୟରେ ମା ରୋଷେଇ କରନ୍ତି ଆଉ ପାଠ ପଢ଼ିଆ ସରିଆ ପରେ ଖାଇ ପିଇକି ମୁଁ ଶୋଇ ପଡେ ଆଉ। ଏଇ ସବୁ ଜିନିଷ ଆଉ କଣ ଆଉ ତୁ ଗୋଟିଏ କହ କଣ କରୁଛୁ କଣ ନାହିଁ ଆଜିକାଲି କଣ କେମିତି ପରିବାର ଲୋକଙ୍କ ସହିତ କେମିତି କଣ ସବୁ ଚଳୁଛୁ ଟିକେ କହ।
ମୋର ମୁଁ ପ୍ରଥମେ ସବୁବେଳେ ସକାଳେ ପ୍ରଥମେ ଉଠେ ତାପରେ ଠାକୁରଙ୍କୁ ଟିକେ ଜୁଆର ହୁଏ ତାପରେ ଏଁ ନିଜ ବିଛଣା ପତ୍ର ଭାଙ୍ଗିକି ମାନେ ନିଜ ନିତ୍ୟକର୍ମ ଫଷ୍ଟେ ମାନ ପ୍ରଥମେ ସାରେ ତାପରେ ତ ବୋଉ ଦେହ ଏଵେ ଯଉ ଖରାପ ଅଛି ତ ସେଥିପାଇଁ ସବୁ କାମ ଟିକେ ମୁଁ ଏବେ କରୁଛି କାହିଁକିନା ତା ଦେହ ଅସୁସ୍ଥ ଅଛି ତ ତାକୁ ଅଧିକ କାମ କରିବା ପାଇଁ ଦେଲେ ତ ତା ଦେହ ବହୁତ ଖରାପ ହେଇଯିବ ତ ସେଥିପାଇଁ ମୁଁ ସବୁବେଳେ କାମ କରୁଛି ତ ସକାଳେ ମେ ମାନେ ମୁଁ ନିଜ ନିତ୍ୟ କାମ ସାରିକି ତ ଘରେ ମାନେ କଣ ସ ସଖାଳୁ ତାପରେ କିଛି ଖାଇବା ପାଇଁ ତିଆରି କରୁଛି ତ ମିଶିକି ସମସ୍ତେ ଖାଉଛୁ ତ ଖାଇସାରିଲା ପରେ ତାପରେ ମୁଁ ଟିକେ ବସିକି ଘଣ୍ଟେ କି ଦି ଘଣ୍ଟା ଅତି ବେଶିରେ ଦି ଘଣ୍ଟା ବସିକି ଟିକେ ପାଠ ପଢିଦିଏ ତ ପାଠ ପଢି ସାରିଲା ପରେ ତାପରେ ମୁଁ ଯାଏ ମାନେ ମୁଁ ଗାଧେଇ ଗୁଧାଇ କି ଆସ। ଆସିକି ରୋଷେଇ ବାସ କରେ ତାପରେ ଆମେ ଖାଉ ତ ଖାଇସାରିଲା ପରେ ଟିକେ ମୁଁ ମାନେ ଶୋଇ ପଡେ ତ ଶୋଇଲେ ଦେହ ସୁସ୍ଥ ରୁହେ ତ ସେଥିପାଇଁ ନ ଶୋଇଲେ ବି ମୋର ଏମିତିରେ ଦେହ ଖରାପ ହେଇଯାଉଛି ଆଖି ବି ମାନେ ପୋଡୁଛି ଶୋଇପଡେ ଟିକେ ଶୋଇକି ଉଠେଇିଲା ପରେ ତ ଅ କି କିଛି ପୁଣି କଣ ରୋଷେଇ ହେଇଥିବ ତ ସମସ୍ତଙ୍କୁ ଖାଇବା ପାଇଁ ଦେବି ତ ନିଜେ ବି ଖାଇବି ଏମିତି ଖାଇକି ମାନେ ଖାଇ ଖୁଆକି ଟିକେ ମାନେ ବସିବି ତ ତାପରେ ଆଉ କିଛି ଅଲଗି ଯଦି କିଛି କାମ ଥିବ ତ କରିଦିଏ ଟିକେ ତାପରେ ଆମର ଆମ ଘର ପାଖରେ ପୋଖରୀ ଅଛି ବହୁତ ସୁନ୍ଦର ପୋଖରୀଟେ ଅଛି। ସେଇଠି ବହୁତ ଗଛ ବି ଅଛି ମାନେ ସେଇଠି ସେ ପୋଖରୀ ଆମର କଇଁ ଫୁଲ ବି ଫୁଟେ ତ ସେଇୟାରେ ମୁଁ ଯାଇକି କି ମାନେ ଥଣ୍ଡା ପବନ ଟିକେ ବୁଲିକି ଆସିକି ମାନେ ଘଣ୍ଟା ଅଧରେ ବସି ମାନେ ବୁଲି ଟିକେ ଆସେ ତ ଆସି ସାରିଲା ପରେ ସେମି ଧୋଇ ଧୁଆ ହୁଏ ଧୋଇ ଧୁଆଇକି ଟିକେ ସନ୍ଧ୍ୟାବେଳେ ଟିକେ ଠାକୁରଙ୍କ ପାଖରେ ପ୍ରା ପ୍ରାର୍ଥନା କରେ ତ ପ୍ରାର୍ଥନା ସନ୍ଧ୍ୟା ଦେଇ ସାରିଲା ପରେ ମିନିମମ ମାନେ ଅଧଘଣ୍ଟେ କି ଘଣ୍ଟେ ଏ ମାନେ ଅଧଘଣ୍ଟେ ଘଣ୍ଟେ ଠାକୁରଙ୍କୁ ଟିକେ ମନ ଧ୍ୟାନ ଦେଇକି ପ୍ରାର୍ଥନା କରେ ତ ପ୍ରାର୍ଥନା ସାରିକି ଆସିଲା ପରେ ଟିକେ ମୁଁ ଟିକେ ପଢିଦିଏ ତ ପଢି ସାରିଲା ପରେ ଏମିତି ମାନେ ଖାଇ ହୁଏ କି ତାପରେ କଣ ରୋଷେଇ ବାସ କିଏ ମୋର ରାତିରେ ତ ବେଷ୍ଟ ଟାଇମ ଆମର ଭାତ ହୁଏନି ତ ସେଥିପାଇଁ ଆମର ରୁଟି ହୁଏ ଉଁ ତ କିଛି ଏମିତି କରିକି ତ ମୁଁ ଖାଇକି ଶୋଇପଡ଼ାରେ ତ ମୋ ଦୈନନ୍ଦିନ ଜୀବନ ହଉଛି ଏଇଆ ତ ସମାନେ ସବୁବେଳେ ମୁଁ ଚାହିଁକି ମାନେ ମୋ ନିଜ ଖୁସି ତ ମୁଁ କେବେ ଚାହିେଁନି ମୁଁ ସମସ୍ତେ ଅନ୍ୟ ଖୁସି ଚାହେଁ ମୁଁ ଚାହିଁକି ସମସ୍ତେ ସବୁବେଳେ ମାନେ ଭଲରେ ରୁହନ୍ତୁ ଖୁସିରେ ବି ରୁହନ୍ତୁ ତ ମୋ ଦୈନଜୀବନ ଏମିତି ସବୁବେଳେ ମୋର ନିତ୍ୟକର୍ମ ସାରିବି ମୋର ସବୁ କାମଧନ୍ଧା ସାରିବି ଘର ଲୋକଙ୍କ ସହିତ ଟିକେ ବସିକି କଥାବାର୍ତ୍ତା ହେବି। ହସ ଖୁସି ମୋର ହିଁ ଏମିତି ତ ତୋର ଆଉ ଯଦି କଣ ଅଛି ତ କହ ମୁଁ ବି ଟିକେ ଶୁଣିବି ମତେ ବି ତୁ ଯୋ ଯୋ ଯୋଉ କହିଲୁ ମତେ ବହୁତ ଖୁସି ଲାଗିଲା ଯୋଉ କଥା କହିଲୁ ତୁ ବି କିଛି କହ ମୁଁ ବି ଶୁଣିକି ଆହୁ ଆଉ ଟିକେ ଖୁସି ହେବି,
ଯାହା ହଉ ତତ ଏତିକି ସବୁ କଥା ହେ ତୋ ପରିବାର ବିଷୟରେ କହିଲୁ ତୋ ବିଷୟରେ କହିଲୁ ଯାହା ହୋଉ ଖୁସି ଲାଗିଲା ତୋ ମାଙ୍କୁ କୋଉ କାମ ରେ ସା ସାହାଯ୍ୟ କରୁଚୁ ତୋ ମାଆଙ୍କର ବି ଦେହ ଅସୁସ ଅସୁସ୍ଥ ଅଛି ନା ଯାହା ହଉ ସିଏ ବି ଟିକେ ଖୁସି ହଉଥିବେ ବି ଯେ ତାଙ୍କ ଝିଅ ତାଙ୍କୁ ଏତେ କାମରେ ସାହାଯ୍ୟ କରୁଚି। ସବୁ ମା ମାନଙ୍କୁ ଏଇଭଳିଆ ଝିଅ ମିଳିବା ଦରକାର ଆଉ ବହୁତ ଖୁସି ଲାଗିଲା ତୋ କଥା ଶୁଣିକି ମୁଁ ମୋର କଣ ମତେ ସେମିତି ଏବେ ଘରେ ଅଛ ଅଛି ଆଉ ଏବେ ଆଗକୁ ତ ଅଁ ପାଠ ପ ଆଗକୁ ତ ଆମ ପରୀକ୍ଷା ଆସିବାକୁ ଯାଉଛି ସେଥିପାଇଁ ଟିକେ ପଢାପଢି କରୁଚି ଏବେ ଟିକେ ଛୁଟି ଅଛି ଆମ କଲେଜ ଛୁଟି ଅଛି କଲେଜ ଛୁଟି ଖୋ ଖୋଲିବା ପରେ ଆମର ପରୀକ୍ଷା ଆ ଆରମ୍ଭ ହେଇଯିବ ଏବେ ଟିକେ ଅଧିକାଂଶ ସମୟ ମତେ ପାଠ ପଢା ଦବାକୁ କରୁଚି ଆଉ ଏମିତି ଘରେ ମାଙ୍କୁ ସାହାଯ୍ୟ କରେ ତ କାମରେ କହିଥିଲି ମୁଁ କି କି ଉଁ ଉଁ କାମରେ ସାହାଯ୍ୟ କରିବା ସହିତ ମୁଁ ଟିକେ ପାଠ ପଢା ପ୍ରତି ତି ଟିକେ ଅଧିକ ଧ୍ୟାନ ଦଉଚି ଏଥରକ ଆଉ ଏମିତି ତ ଚାଲିଛି ଆଉ କଣ। ଆଉ ତମ ଘରେ ଆଜି କଣ ରୋଷେଇ କରିଥିଲ?
ଘରେ ଆଜି ଆମର ଏବେ ସକାଳେ ତ ସବୁବେଳେ ଆମର ଚାହା ହୁଏ ଚାହା ସହିତ ରୁଟି କି ଚୂଡ଼ା କି ଏମିତି କଣ ଆମେ ଖାଇଦଉ ତ ଏବେ ମୁଁ ଖାଇକି ଟିକେ ଆସିଚି ବ୍ୟ ବସିବା ପାଇଁ ନା ବହୁତ ଗରମ ଲାଗୁଛି ନା ଏବେ ଖରା ଦିନିଆ ଟା ଆସ ଅଛି ତ ବହୁତ ଗରମ ଲାଗୁଚି ଏବେ ଆମ ଘର ପାଖରେ ଗୋଟେ କାଜୁ ଗଛ ଅଛି ତ ସେଇଆଡେ ଆସିକିକିନା ବସିଚି ଟିକେ ଛାଇ ପାଖରେ ଆଉ ତ ଘରେ ବହୁତ ଗରମ ଲାଗିଲା ତ ଆସିକି ବସିଚି ପୁଣି ଏଠୁ ଗଲା ପରେ କଣ କାମ ଥିବ କାମ ସାରିଦେବି ତାପରେ ଯିବି ମାନେ ଗାଧା ଫାଧା କରିକି ଆସିକି ପୁଣି ରୋଷେଇବାଷ କରିବି ସମସ୍ତେ ଖାଇବୁ। ତ ଏମିତି ଆଉ ତ ମତେ ବି ବହୁତ ଖୁସି ଲାଗିଲା ତୁ ତମ ଘର ବିଷୟରେ କହିଲୁ ତୋ ପାଠ ପଢିବା ପାଇଁ ବି ତୁ ବହୁତ ମାନେ ଖୁସି ଅଛୁ ତାପରେ ମତେ ବି ବହୁତ ଖୁସି ଲାଗିଲା ତୁ ଯୋଉ କଥା କହିଲୁ ତମ ଘର ବିଷୟରେ ତ ଆମ ଘରେ ବି ସେଇଆ ମାନେ ଯୋଉ ପାଠ ପଢା କଣ ପାଠ ପଢା ବି ଆମେ ନିଜ ମାନେ ସବୁ କାମ ସାରି ସବୁ ଆଡ଼କୁ ଦେଖିବାକୁ ପଡିବ ଆମକୁ ନା ତ ପାଠ ପଢାକୁ ଦେଖିବାକୁ ପଡିବ ଘର କାମକୁ ବି ଦେଖିବାକୁ ପଡିବ ଆଉ ଖାଲି କହିଦେଲେ ଆମେ ଖାଲି ପାଠ ପଢି ଦେଲେ ହେଇଯିବନି ସବୁ ମାନେ ସବୁ କଥା ଶିଖିବାକୁ ଆମକୁ ପଡିବ ତ ଆମେ ଯେତେବେଳେ ମଣିଷ ଜୀବନ ପାଇଛେ ତ ସବୁ ଆମେ ସବୁ କାମ ହିଁ କରିବା ନା ତ ମୁଁ ଆମ ଘରେ ଏମିତି କରେ ତୁ ବି ଯୋଉ କହିଲୁ ମତେ ବହୁତ ଖୁସି ଲାଗିଲା।
ଯାହା ହଉ ତୁ ଯାହାବି କହିଲୁ ସତ କଥା କହିଲୁ ପାଠ ପଢିବା ସହିତ ସ ପ୍ରତିଟି କାମ ଆମକୁ ଶିଖିବାକୁ ପଡିବ ଯଦି ଆମେ ଖାଲି ପାଠ ପଢିବା ରୋଷେଇ ଶିଖିବାନି, ଘର କାମ କରି ଶିଖିବାନି ତ ଘରେ କଣ ସବୁବେଳେ ମା ଥିବେ ବୋଲି କିଛି ଅଛି କି ମା ବି ଫୁଣି ଯଦି କେ କେତେବେଳ କୁଆଡ଼େ ଯାଇଥିବେ ବାହାରକୁ କିଛି କାମରେ ଯାଇଥିବେ, ଆମେ ସିନା ରୋଷେଇବାସ ଟିକେ ଶିଖିଥିଲେ ଆ ମାନେ ନିଜେ ଆମେ ନିଜ ଖାଇବା ପାଇଁ ତ ଆମେ ରୋଷେଇ କରିକି ଖାଇପାରିବା ନା, ନହେ ସେତେବେଳକୁ ଆମେ ଅସୁବିଧା ଆମକୁ ମାନେ ପଡ଼ିବାକୁ ପଡ଼ିବ ତ ଯାହା ହଉ ତ କଥା ଶୁଣି ବହୁତ ଭଲ ଲାଗିଲା। ଆଉ ସେମିତି ତ ଆଉ ମୁଁ ବି ସେମିତି ରୋଷେଇ ଶିଖି କିଚି ଶିକିଚି ସେମତି ଯାହା ଯେମତି। ଏନ୍ତି, ଘରେ ମୋ ମା ନଥିଲା ବେଳେ ବି ମୁଁ ରୋଷେଇ କରିକି ଖାଇପାରିବି। ଏମିତି ଆଉ। ଆଉ ତୁ କଣ କଣ ସବୁ ରୋଷେଇ ଶିକିଚୁ?
ହଁ ମୁଁ ସବୁ ଶିଖିଛି। ତ ମାନେ ସବୁବେଳେ କରେ ତ ସବୁବେଳେ ନୁହଁ, ଏବେ ତ ବୋଉ ଦେହ ଅସୁସ୍ଥ ଅଛି ବୋଲି ତ ମୁଁ ଏବେ ଏଠି ସବୁବେଳେ କରେ। ସେଇ ମାନେ ସେଇ ସବୁ ମାନେ ଆମିଷ କହିଆକୁ ଗଲେ ଆମିଷ ନିରାମିଷ ମାନେ ସବୁ। ତ ଜାଣିଚି ତ ଏବେ ଅ-ଅସୁସ୍ଥ ଅଛି ତ ବୋଉ ଦେହ ସେଥିପାଇଁ ମୁଁ କରୁଚି ତ ତା ଦେହ ଭଲ ହେଇଗଲା ପରେ ମୁଁ ଆଉ ମୁଁ କଇବି, ତ କଉ ଅନା ତା ବୋଲି ତା ଦେହ ମାନେ ଆରୁ ଭଲ ହେଇଗଲେ ଆଉ କଣ କରିବିିନି କି କରିବି, ହେଲେ ଏବେ ଟିକେ ଖରାପ ଅଛି ବିଲି ମୁଁ ଟିକେ ସବୁ କାମ କରୁଛି ଆଉ, ରୋଷେଇ ବାସ ସହିତ ସବୁ କାମ କରୁଛି।
ହଁ। ଯାହଉ ତୋ ବୋଉକୁ ଟିକେ ତୁ କାମରେ ସାହାଯ୍ୟ କର। ହଁ ମୁଁ କହିଲି ତମ ଦେହ ଫୁଣି ଅଧିକ ଯଦି ଖରାପ ହେଇଯିବ, ଫୁଣି ବହୁତ ମାନେ ଇଏ ହେବାକୁ ପଡିବ, ଡାକ୍ତରଖାନା ଯିବାକୁ ପଡିବ, ବହୁତୁ ମାନେ ହଇରାଣ ହବାକୁ ପଡିବ ଆଗୁକୁ। ଯାହଉ ତୋ ମାଆଙ୍କୁ ତୁ ଏତେ କାମରେ ସାହାଯ୍ୟ କରୁଚୁ, ମତେ ଟିକେ ଖୁସି ଲାଗିଲା ଶୁଣିକିନା। ଆଉ ଆଶା କରୁଛି, ତୋ ମାଆଙ୍କ ଦେହ ଠାକୁରଙ୍କୁ ବି ଡାକୁଚି, ପ୍ରାର୍ଥନା କରୁଚି, ତୋ ବୋଉଙ୍କ ଦେହ ସବୁବେଳେ ଠିକ ରହୁ, ତୁ ବି ଭଲରେ ରହ ପରିବାର ଲୋକ ଭଲରେ ରୁହନ୍ତୁ ଓ ଆଉ କଣ ତୋ ବୋଉଙ୍କ ଦେହ ଜଲଦି ଭଲ ହେଇଯାଉ, ଟିକେ ଠାକୁରଙ୍କ ଆଗୁରୁ ପ୍ରା-ପ୍ରାର୍ଥନା କରୁଛି, ଆଉ ପ୍ରାର୍ଥନା କରୁଚି ଭଲରେ ତମେ ତୁ ରହ ତୁ ଭଲରେ ରହ, ତୋ ପରିବାର ଲୋକ ଭଲରେ ରୁହନ୍ତୁ ଆଉ। ହଉ ସାଙ୍ଗ ଏବେ ମୁଁ ରଖୁଛି ଆଁ, ପରେ କେତେବେଳେ ଫୋନ୍ କରିବି ଆଉ।
ହଉ।